ହ୍ୟାଲୋ କଣ କରହୁଛୁ
ଏଇ ବସିଥିଲି ଆଉ
ଓହୋ ଆଉ ଖାଇଲୁଣି
ଆ ନା ଏବେ ଜଷ୍ଟ ଉଠିଲି ଖାଇବି ଆଉ ଟିକେ ପରେ ଆପଣ ଖାଇସାରିଲେଣି?
ନା ମୁଁ ଖଏନି ଏବେ ରୋଷେଇ କରିକି ଆସିଲି
କଣ ରୋଷେଇ ଗଲେ?
ରୋଷେଇ ଆଜି ଭାତ ଡାଲମା ଭଜା କରୁଛି
କି ଡାଲମା ଡାଲମା କେମିତି କଲେ
ଡାଲମା ଯାଇ ପକେଇକି ଆଗ ପାଣି ଦେଲି ତାପରେ ଜାଇ ପକେଇଲି ହଳଦୀ ଲୁଣ ପକେଇକି
ଆହୋ ପରିବା କଣ ପକେଇଛନ୍ତି
ସାଧ କରିଚି।
ଅ ଆଉ କିଏ ଭଜା କଲା?
ଏ କଟିକି ପୋଟଳକୁ ଆଳୁ ଭଜା କରଚି। ଆଉ ତମ ଗାଁ ଆଡେ ବର୍ଷା ହୋଉଚି?
ଆଉ ହଁ ବର୍ଷା ହୋଉଥିଲା ଜୋରରେ ସକାଳୁ ହୋଉଥିଲା ଏବେ କମ୍ ହେଇଯାଇଛି।
ଉଁ।
ଉଁ।
ଆଉ ଆଉ ମାନେ ଇଏ କଣ ହୋଉଛି କି ନା ଇଏ ପଢୁଚୁ ନା କଚୁ
ହଁ ଏବେ ପଢାପଢି ହିଁ ଚାଲିଛି ଆଉ ତା ସହିତ ଜବ ବି ଚାଲିଚି। ଆଜି ଗୋଟେ ପରୀକ୍ଷା ଅଛି ତ ସେଇଟା ଦବା ପାଇଁ ଯିବି। ଆପଣ କୋଉଠି ରହୁଚନ୍ତି?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
ଆଜ୍ଞା।
ମୁଁ ଗାଁରେ ରହୁଚି।
କୋଉଠିିକା?
ନା ଆମର ସିଆଡେ ନାୟ ଆଡ
ନୟାଗଡ ପକ୍ଷା ନୟାଗଡରେ କୋଉ ଗାଁ?
ନୟାଗଡ ସେଇଟା ମସ୍କାରେ
ଗାଁରେ କଣ ବର୍ଷା ହୋଉଚି ନା କେମିତି କଣ ଅଛି ପାଗ?
ବର୍ଷା ପାଗ ଅଛି ଏବେ। ହୁଁ
ଆଚ୍ଛା।
ଆଉ ତମ ଗାଁରେ କଣ ପର୍ବ ପର୍ବାଣୀ କିଛି ହୋଉଛି ନା ହୋଉନି?
ଆମ ଗାଁ ରେ ହଁ ସବୁ ପର୍ବ ପର୍ବାଣୀ ହୁଏ। ଯେମିତି ଏବେ ରଜ ଗଲା।
ହଁ।
ରଜ ତିନି ଦିନ ପୁରା ଭଲସେ ପାଳନ ହେଲା ଫାଷ୍ଟେ ତ ସଜବାଜ ପହିଲି ରଜ ରଜ ସଂକ୍ରାନ୍ତି ଶେଷ ରଛ ସବୁ ପାଳନ ହୁଏ। ବଢିଆ ସେ ଝିଅ ମାନେ ସବୁ ନୂଆ ନୂଆ ଡ୍ରେସ ପିନ୍ଧନ୍ତି। ଦୋଳି ଖେଳନ୍ତି।
ଆଉ ରଜରେ କଣ ହୋଉଚି କି ନା ଇଏ କେମିତି ରଜ ପାଳିଲ?
ମୁଁ ତ ରଜରେ ତିନି ଦିନ ପାଇଁ ତିନିଟା ନୂଆ ଡ୍ରେସ୍ କରିଥିଲି। ତାପରେ ଘରେ ମୋ ମା ପୋଡ ପିଠା ବନେଇଥିଲେ ନଡିଆ ପ କେକ୍ ପୋଡ ପିଠା ଆପଣଙ୍କର ଗାଁ ସେପଟେ ଗାଁ ରେ ପୋଡ ପିଠା ହୁଏ?
ହଁ କିଏ କରେ କିଏ କରେନି ଏମିତି ଆଉ।
ହୁଁ ଆମର ପୋଡ ପିଠା ହେଇଥିଲା ଖିରି ବି ହେଇଥିଲା।
ହୁଁ।
ତ ଏମତି ସବୁ ଆମେ ନିଜେ ଘରେ ବି ଖାଉ ପଡୋଶୀ ମାନଙ୍କୁ ବି ଦୋଉ ବାଣ୍ଟୁ।
ହୁଁ ଆଉ କିଛି ଆଉ କିଛି ପର୍ବ ହୋଉଚି କି ନା ଇଏ ନା ଖାଲି ରଜ ପର୍ବ ନା ଆଉ କିଛି ପର୍ବ ଏମିତି ପାଳ?
ଆହୁରି ବହୁତ ସାରା ଅଛି ଯେମିତି ଦୋଳ ଯାତ୍ରା ହୁଏ ଆଉ କୁମାର ପୂର୍ଣ୍ଣିମା ହୁଏ କୁମାର କୁମାର ପୂର୍ଣ୍ଣିମା ହୁଏ।
ହଁ କୁରୁମାର ପୂର୍ଣ୍ଣିମା କେବେ ପାଳନ କର?
କୁମାର ପୂର୍ଣ୍ଣିମାରେ ଝିଅ ମାନଙ୍କ ଏ ତ ଖାସ କରି ଝିଅ ମାନଙ୍କର ନା।
ହଁ ଝିଅ ମାନଙ୍କ ପାଇଁ ତ ଏଇଟା କୁଆଁର ପୂର୍ଣ୍ଣମୀ କୁଆର ପୂର୍ଣ୍ଣମୀ ଟା ତମ ଗାଁ ପଟେ କେମିତି ଉତ୍ସବ ପାଳନ କରୁଛ?
କୁମାର ପୂର୍ଣ୍ଣିମାରେ ଯେମିତି ସକାଳୁ ଉଠିକି ଅ ପୂଜା କରାଯାଏ ଚଉରା ପାଖରେ। ନୂଆ ଡ୍ରେସ ପିନ୍ଧିକି ଆଞ୍ଜୁଳି ଧରିକି ପୂଜା କରାହୁଏ।
ଉ ହୁଁ ଜହ୍ନ ଦେଖିକି ପୂଜା କର କି?
ହଁ ସେଇଟା ସକାଳେ ଗୋଟେ ଥର ଚଉରା ପାଖରେ ପୂଜା ହବ ଦେନ ପୁଣି ଅ ରାତି କୁ ଆଉଥରେ ଚାନ୍ଦ ଜହ୍ନ ଆସିଲେ ଆଞ୍ଜୁଳିରେ ଅ ଖଇ ଉଖୁଡା ପରିବା ଉ ଫଳ ସବୁ ଧରିକି ପୂଜା ହୁଏ।
ଓହୋ ତାହେଲେ କିଛି ପର୍ବ ପାଳନ ତାହେଲେ କରୁଛ ସିଆଡେ ନା
ହଁ ଯାହା ବି ପର୍ବ ଆସେ ଗୋଟେ ବର୍ଷରେ
ହୁଁ ହୁଁ। ଆଉ କଣ ପର୍ବ ହଉଛି ନା ଇଏ ପାଳନ କରୁଛ? ରଜ ପାଳୁଛ କୁଆଁର ପୂର୍ଣ୍ଣିମୀ ପାଳୁଛ ଆଉ କଣ ପର୍ବ ପାଳୁଛ?
ଆହୁରି ଅଛି ଯେମିତି ଜ୍ୟେଷ୍ଠ ପୂର୍ଣ୍ଣିମା ବଡ ଝିଅଙ୍କ ପାଇଁକା।
ଜ୍ୟେଷ୍ଠ ପୂର୍ଣ୍ଣମୀ ମାନେ ଯୋଉ ଇଏ ସେଟା କଣ କିି ଅଷ୍ଟମୀକୁ
ହଁ ଅଷ୍ଟମୀ ଅଷ୍ଟମୀ।
ଉଁ ହୁଁ।
ଏଇଟା କେବଳ ବଡ ଝିଅଙ୍କ ପାଇଁ ପାଳନ ହୁଏ।
ସେଟା ବଡ ଝିଅ ପାଇଁ ବଡ ମାନେ ଯିଏ ଫାମିଲି ଭିତରେ ବଡ ହଉଛି ନଥିବ ଝିଅ ହଉ କି ପୁଅ ହଉ ଖାଲି ଝିଅମାନଙ୍କ ପାଇଁ ସେଇଟା ପାଳନ ହୁଏନି। ପୁଅମାନଙ୍କ ପାଇଁ ହେଲେ ବି ପାଳନ ହୁଏ।
ହଁ ହଁ ଆଚ୍ଛା।
ସେଟା ପୁଅ ଝିଅ ଉଭୟ ଝିଅ ମାନେ ଫାମିଲିରେ ତାଙ୍କ ବଡ ହେଇଥିବେ ସିଏ ହଉଛି କିିନା ସେଇଟା ତାଙ୍କ ପାଇଁକା ପାଳନ ହୁଏ ନା କରାହୁଏ। ପୁଅ ହଉ ବା ଝିଅ ହଉ। ଫାମିଲିରେ ଝିଅ ଯଦି ବଡ ଥିବ ବୋଲି କି ବଡ ଉ ହେଇଥିବ ବୋଲି ସିଏ ହ ତା ବି ପାଳନ ଇଏ କରାହଉଛି, ଯେ ପୁଅ ବଡ ହେଇଥିବ ବୋଲିକିି ପୁଅ ପାଇଁ ହେଲେ ବି ଅଷ୍ଟମୀ ପାଳନ କରାହଉଛି।
ଆଛା ଆପଣଙ୍କ ଗାଁରେ ଏଇ ସବୁ ପାଳନ ହଏ।
ହୁଁ।
ହୁଁ ଆପଣ କଣ କଣ ପର୍ବ ସବୁ ମାନନ୍ତି ପାଳନ୍ତି।
ହୁଁ ସବୁ ପର୍ବ ମାନେ ନିପାଳେ। ଏମିତି ଦଶହରା କୁଆଁର ପୂର୍ଣ୍ଣମୀ। ଆଉ ଇଏ ଯୋଉ ସାବିତ୍ରୀ ଅମାବାସ୍ୟା। ଆଉ ଉଁ ଯୋଉ ଗୁରୁବାର ମାଣବସା। ହୁଁ। ମାନେ ଆମ ଓଡିଆ ପର୍ବ ଯାହା ମାନେ ଇଏ ଅଛି ଘରେ। ଟା ପାଳନ କରାହଉଛି।
ଓକେ ଆପଣଙ୍କ ଗାଁରେ ଦୋଳ ଯାତ
ଦୋଳପୂର୍ଣ୍ଣମୀ।
କେମିତି କଣ ସେଇଟା ପାଳନ୍ତି ହୁଁ।
ଦୋଳ ପୂର୍ଣ୍ଣମୀ ଉଁ ରାଧାକୃଷ୍ଣଙ୍କୁ ଧରିକି ବୁଲନ୍ତି ଖଟୁଲିରେ। ରାତିରେ ହଉଛି ଖଟୁଳିରେ ଗାଁ ଗାଁ ଗାଁ କି ବୁଲନ୍ତି। ଭୋଗ ଖାଇକି ଯାଆନ୍ତି। ତମ ଗାଁ ପଟେ ନାଇଁ।
ହଁ ଆମ ଗାଁରେ ବି ସେଇଟା ଖଟୁଲିରେ ଠାକୁରଙ୍କୁ ସମସ୍ତ ଙ୍କ ଘର ଦୁଆରକୁ ନିଅନ୍ତି ସେମାନଙ୍କ ଘରେ ସେମାନେ ଯାହା ଭୋଗ ରଖିଥିବେ କାକେରା ପିଠା ଫଳ ଉଖୁଡ଼ା ଆଉ ଏଇ ଟାଇପର ଭୋଗ ସବୁ ଠାକୁରଙ୍କୁ ଦିଆ ହଏ। ଆମ ଗାଁର ସବୁ ଘରେ ଘରେ ବୁଲନ୍ତି।
ଅଁ ହ
ହୁଁ।
ଅ ତାନେ ବି ଅ
ନୟାଗଡ଼ ରେ ସବୁଠୁ ଭଲ ଜାଗା କଣ ଅଛି?
ନୟାଗଡରେ ଭଲ ଜାଗା
ମାନେ ଯେମିତି ବୁଲିବା ପାଇଁକା ଠାକୁରଙ୍କ ଜାଗା କି
ହଁ। ବହୁତ ଠାକୁର ତ ହଉଛି ନା ଇଏ ଅଛନ୍ତି। ବୌଦ୍ଧ ଠାକୁର ବି ଅଛନ୍ତି ଦେବତା ଦେ ଦିଅ ମାନେ ଅଛନ୍ତି ଯିଏ ହଉଛି ଇଏ ପାଳନ ହେଲେ ବି କରୁଛନ୍ତି ପର୍ବପର୍ବାଣି ତାଙ୍କ ପର୍ବ ହଉଛି ନାଁଲୋଗି ତାଙ୍କ ପର୍ବରେ ପାଳନ ହେଲେକ କରୁଛନ୍ତି।
ହୁଁ ହୁଁ।
ଅଛି ସବୁ ମନ୍ଦିର ସେପଟେ ନୟାଗଡ ଗଟେ।
ହଁ। ଆପଣ ସବୁଆଡେ ବୁଲାବୁଲି କରନ୍ତି?
ହଁ ଏମିତି କେବେ କେବେ ହେରିନା ଏମିତି ବୁଲାବୁଲି କରେ ଆଉ।
ହୁଁ ହୁଁ।
ଆଉ ମାନେ କ ଗାଁ ରେ ହଉଛି କିନା ଅଛ ନା ବାହାରେ ହଉଛି କିନା ଅଛ?
ବର୍ତ୍ତମାନ ଆପଣ ବାହାରେ ଅଛନ୍ତି କୋଉ ଜାଗାରେ?
ଆରେ ତୁ ଏବେ ଗାଁରେ ହଉଛି କିନା ଅଛୁ ନା ବାହାରେ ହଉଛି କିନା ଅଛୁ?
ମୁଁ ମୁଁ ଅଛି ବାହାରେ ଅଛି କାହିଁକି ନା ମୁଁ ଜବ କରୁଛି ନା। ତ ସେଥିଲାଗି ମୁଁ ବାହାରେ ଅଛି ଗାଁରେ ଏବେ ନାହିଁ।
ହଁ ହଁ।
ଭୁବନେଶ୍ଵର ରେ ରହୁଛି, ହୁଁ।
ଆଉ ଆମ ଗାଁ ଆଡେ କେତେବେଳେ ବୁଲିବାକୁ ହଉଛି ନା ଆସେ।
ହଁ ଆପଣଙ୍କ ଗାଁକୁ କେତେବେଳେ ଯଦି ଟାଇମ ହେଲା ମୁଁ ବୁଲିବାକୁ ନିହାତି ଆସିବି।
ଆହଁ।
ଆପଣ କେତେବେଳେ ବ ଆସୁନାହାନ୍ତି ଭୁବନେଶ୍ଵର ବୁଲିବା ପାଇଁ?
ଆଁ ଆଁ।
ଆପଣ ଭୁବନେଶ୍ଵର ବୁଲିବା ପାଇଁ ଆସନ୍ତୁ କେତେବେଳେ ଏଠି ବହୁତ ଭଲ ଭଲ ଜାଗା ଅଛି। ବୁଲି ପାରିବେ ଲିଙ୍ଗରାଜ ମନ୍ଦିର ଅଛି।
ହୁଁ ହୁଁ।
ଆ ହୋ ବହୁତ କିଛି ନନ୍ଦନ କାନନ। ଖଣ୍ଡଗିରି ପାହାଡ ଉଦୟଗିରି ପାହାଡ ସବୁ କିଛି ଆପଣ ଦେଖିକି ଯିବେ ଆପଣ ଆସିଛନ୍ତି କେବେ?
ହଁ ମୁଁ ଆସିଛି ଯେ କିନ୍ତୁ ଲିଙ୍ଗରାଜ ମନ୍ଦିର ଦେଖିନି। ଆଉ ନହେଲେ ଭୁବନେଶ୍ଵରରେ ଯୋଉ ଜଗନ୍ନାଥ ମନ୍ଦିର ଦେଖିଛି ଆଉ ଯୋଉଁ କାଳୀ ମନ୍ଦିର ଦେଖିଛି ଆଉ ନନ୍ଦନକାନନ ଦେଖିଛି ଲିଙ୍ଗରାଜ ମନ୍ଦିରଟା ମୁଁ ଦେଖିନି।
ଲିଙ୍ଗରାଜ ମନ୍ଦିର ଆପଣ ଦେଖିନାହାନ୍ତି ଆପଣ କେତେବେଳେ ଆସିବେ ଲିଙ୍ଗରାଜ ମନ୍ଦିର ଯାଇପାରିବେ। ଭଲ ଜାଗା ଟା ବୁଲିବା ପାଇଁକା ଆଉ ଠାକୁରଙ୍କ ସ୍ଥାନ ଯେହେତୁ। ବହୁତୁ ଭଲ ଲାଗିବ। ହୁଁ।
ଆଉ ଆଜି କଣ ହଉଛି ନା ଇଏ କଣ ରାନ୍ଧିିଛୁ ନା ହୋଟେଲରେ ଖାଉଛୁ?
ଆଜି ତ ମୁଁ କିଛି ଏ ପର୍ଯ୍ୟନ୍ତ ରାନ୍ଧି ନାଇଁ ହୋଟେଲରେ ହିଁ ଖାଇବି କାଇକି ନା ମୋର ଏଇଜି ଟିକେ ଟାଇମ୍ ହେଲାନି ସଖାଳୁ ସେଥିଲାଗି ହୋଟେଲରେ
ଓ ସଦାବେଳେ ହୋଟେଲରେ ଖାଉଚୁ?
ନା ସଦାବେଳେ ନୁହଁ ବେଳେବେଳେ ରାନ୍ଧେ ବେଳେବେଳେ ହୋଟେଲରେ ଖାଏ ଯେତେବେଳେ ଯୋଉ ହିସାବରେ ମତେ ଟାଇମ୍ ହୁଏ ରୋଷେଇ କରେ।
ଅ କଁ ଆଉ କଁ କହିବୁ।
ହ ନାଇଁ ଆପଣ ରଖିପାରନ୍ତି।